ହ୍ୟାଲୋ।
ହଁ।
କଣ କରଚୁ?
ଏଇ ଟିକେ ବସଥିଲି। ମୁଣ୍ଡ ଟା ଟିକେ କୁଣ୍ଡେଇ ହଉଚି। ମାନେ କଁ କହିଲୁ ଚୁଟି ଉପୁଡୁଚି ପ୍ରବଳ।
କାଇଁ କଣ ଉକୁଣୀ ଫୁକୁଣି ହେଇଛି?
ଉଙ୍କୁଣିତ ଛାଡ। ହୁଁ ଏ ଘରକୁ ଆସିଥିଲି ତ ତମ ମୁଣ୍ଡରେ ଏତେ ଉଙ୍କୁଣି ଇଏ ହେଇଯାଇଛି ଚୁଟି କେମତି ଉପଡୁଚି ଏତେ ମାନେ ଯେତେ ବି ତମେ କେୟାର ନିଅ ସିଏ ଉପୁଡିବା କଥା ଉପୁଡିବ।
ନିମ୍ବପତ୍ର ଲଗେଇଦେ ବାଟିକି।
ହଁ ସେ ଦେଖିବା ଆଉ ମୁଁ ସେ ମୁଭାବିଲି ବଧେ ସାମ୍ପୋ ଫାମ୍ପୋ ରେ ଯଦି ଅଁ କିଛି ଇଏ ହଉଥିବ। କେତେ ଗୁଡା ସାମ୍ପୋ ଚେଞ୍ଜ୍ କରିସାଇଲିଣି। ଆଉ ତେଲ ବି ଯୋଉଟା ଆମର ଯୋଉ ଏବେ ଯୋଉ ଘରେ କରୁନାହାନ୍ତି ନା ତେଲ? ହ
ହଁ ସବୁ ଫୁଟେଇ କରୁଛନ୍ତି ତେଲ ନଡିଆ
ହଁ ହ ମ ଯୋଉ ନଡ଼ିଆ ତେଲ ଆଉ ମେଥି ଆଉ ଘିଁ କୁଆଁରି। ଆଉ ସେ ଯୋଉ କଣ କଳା ଯୋଉ କଳା ଜିରା।
ଜିରା।
ହଁ ଯୋଉ ଯୋଟା ଖସା ଟାଇପ୍ ର ଯଉଛନ୍ତି ଯୋଉଟା ସେଇ ଗୋଟା। ଆଉ ମନ୍ଦାର ପତ୍ର ମନ୍ଦାର ଫୁଲ। ଏମତି ପିଆଜ। ଆ ଭୃସୁଙ୍ଗ ପତ୍ର ଏମିତି ସବୁ ପକେଇକି ଫୁଟେଇକି କରୁନାହାନ୍ତି ନା ସେଇଟା କର୍ ଥିଲି ମତେ ଟିକେ ମାନେ ଆଁ କମି ଯାଇଥିଲା। କିନ୍ତୁ ଏବେ ମୁଁ ଏଇ ଲଗେଇନି କେତେ ଦିନ ହେଲାଣି ମାନେ ଦି ମାସ ଭଳିଆ ହେଲାଣି ମୁ ତେଲ ଲଗେଇନି ଏଇ କଣରେ କଲ୍ ଲଗେଇନି। ତାପରେ ଏମିତି ବି ହୁଏ ନା ତମେ କିଛି ଦିନ ଗୋଟେ ମେଡିସିନ ବି ଗୋଟେ କଣ୍ଟିନ୍ୟୁ କଲେ। ଏଇଟା ତମର କିଛି ସାଇଡ ଇଫେକ୍ଟ ବାହାରିକି ବି ଚୁଟି ଉପୁଡେ।
ହଁ।
ମର ମାନେ ଚାଲିଶ ସି ମାନେ ଦି ତିନି ମାସ ହେଲାଣି ଏମିତି ଚୁଟି ଉପୁଡୁଛି ପୁରା ଲଗାତାର।
ଆଛା ମୋର ବି ଉପଡୁ ଥିଲା ବହୁତ ମୁଁ କିନ୍ତୁ ସେଇ ଯୋଉ ଆଲୋଭେରା ହେଇକା ପକେଇକି ତାକୁ। ତେଲରେ ଫୁଟେଇକି ଲଗେଇଲି ଆଉ। ମୋ ଚୁଟି ଉପୁଡା ବି କମି ଯାଇଛି ନହେଲେ ଗୋଟେ କାମ କର ଅଁଳା ଆଣିକି ତାକୁ ଜୁସ କରି। ପି ଧୀରେ ଧୀରେ କମିଯିବ ଚୁଟି ଉପୁଡି ବନି ଆଉ ଭଲ ବଢିବ ବି।
ଉଁ। ହଁ ତାପରେ ଆମର ବି ଯଦି ଭିଟାମିନ୍ ବି ର ବି ଯଦି ଅଭାବ ଥିବ ତା ଦୋଶୁର ବି ଚୁଟି ଉ‌ ଉପଡ଼େ। ଆମେ ଏଇନା ସବୁ ପ ପନିପରିବା ନା ଆମେ ସଫିସେଣ୍ଟ ଖାଉଚେ କି କେତେବେଳେ ଏଥର। ଆଜ କାଲିକା ପନିପରିବାରେ କଣ ସାର ମସଲା ତ ଭର୍ତ୍ତି ଆଉ ଆଗରୁ। କଣ ଆଗରୁ ସବୁ ବାରି ଜିନିଷ ସବୁ ଆମେ ଖାଉଥିଲେ ନା ଏବେ ସବୁ କିଣା। ଆଉ। ସେଇ ଦୋଷରୁ ବି ହେଇପାରେ କି ହଁ ଭିଟାମିିନ କିଛି କମ୍ ଥିବ। କି କିଛି ସାଇଡ ଇଫେକ୍ଟ ମେଡିସିନ ର ତ ସାଇଡ ଇଫେକ୍ଟ ବାହାରି କି ଚୁଟି ଉ ପୁଡୁଛି ଇଏ।
ହୁଁ ଡକ୍ଟରଙ୍କୁ ଦେଖ। ଖା ତାପରେ ନହେଲେ ଏଇ ଘର ଏଇ ଉପଚାର କର ସେ କମି ନହେଲେ ଚୁଟି ଉପୁଡିଗଲେ ଭାରି ଅସୁବିଧା। ହଁ
ହଁ ବା ଚୁଟି ମାନେ ପାଚିଗଲେ ଧର ହଁ ଗୋଟେ ଆଦ। ସବୁ ତ କଲର ମାନେ କଲର ହେରିକା କିଛି ନହେଲେ ପାର୍ଲର ଯାଇକି ତମେ ଗୋଟେ। ଭଲ କଲର ଟେ କରିଦବ ଆଉ ଉପୁଡି ଗଲେ ଆଉ କଣ କରିବ। ସେଇଆ।
ହୁଁ ଶାଗ ଖା। ଅଧିକ ଦେଶୀ ଶାଗ ବିଲରେ ଯୋଉ ମଦରଙ୍ଗା ହେକା ହଉଛି। ଏଇ ସିଜିନରେ ତ ଏବେ ହଉଥିବ ବିଲରେ ନା ଧାନ ଚାଷ। ଲଗା ହେଇନି ଭଲସେ ସେ ସେଠୁ ବିଲରୁ ଆଣିବୁ।
ହଁ ଏଇ ସିଜନ୍ ତ ହୁଏ ଯେ କିନ୍ତୁ କଣ। ମୁଁ ରହୁଛି ନା ହଷ୍ଟେଲରେ ରହୁଛି ଆଉ ତ। ସେଇଟା ଟିକେ ମିଳିବା କଷ୍ଟ ଇଏ ହଁ ଏବେ ତ ଏବେ ଘରେ ଅ ଅଛି ହଁ ଖାଇଦେବି କିଛି ଦିନ ହଷ୍ଟେଲ ଗଲେ ହ ହଷ୍ଟେଲ ରେ ଆଉ କିଏ ଦବ ଶାଗ ଆଣିକି ଯାହା ଧର ବାହାରୁ କିଣିକି ଆଣିଲେ ବି। ସେ ଗୋଟେ କୋଉ ଜାଗାରେ କରୁଥିବେ କୋଉ ନାଳ ନର୍ଦ୍ଦମା ପାଖେରେ କରୁଥିବେ ଯାହାବି ହେଲେ ସେଟା ଅ ସନା ଲାଗିବ ନା ବାହାରେ। ଆମେ ଘର ପରେ ଚାରି ପାଖେ ଜାଣିଛେ ହଁ ଆମର ଚାରି ପାଖ ଟା ସଫାସୁତୁରା ଅଛି ସେଠି ଯାହା ଜିନିଷ ହଉଛି। ସେଟା ଆମେ ଦେଖୁ ଆଖିରେ ଦେଖୁଛେ। ହଁ ଏଇ ଜିନିଷ ଟା ଭଲ କି ଆମ ଦେହ ପାଇଁ ଭଲ ଏଥିରେ ଖତଫତ ତ ଦିଆ ହେଇଛି ଆମେ ଆଣିକି ଖାଇବା। ଯୋଉ ବାହାରେ ଯୋଉ ଜିନିଷ ଟା କରୁଛନ୍ତି ସେଟା ସିଏ ସେଇ ଯୋଉ ମେଡିସିନ ପ ପକେଇକି ତାକୁ ବଢଉଛନ୍ତି କି କୋଉ ନାଳ ନର୍ଦ୍ଦମା ରୁ ଆଣୁଛନ୍ତି କି ଆମେ କଣ ଦେଖୁଛେ କି।
ସେଇଆ ଆମେ ତ ଦେଖୁନେ ନା ସେ କେତେ ଆଜି କାଲି ତ ଯୋଉ ବାହାଲାଣି। ସବୁ ପରିବା ଗୋଟେ ଦିନକରେ ଇଞ୍ଜେକ୍ସନ ଦେଇଦେଲେ ବି ସେ ବଡ ହେଇଯାଉଛି। ଆଉ ସେଇଗୁରା ସବୁ ଖାଇକି ଆମକୁ ରୋ ରୋଗ ବୈରାଗ ବାହାରୁଛି ଧୀରେ ଧୀରେ ସବୁ ଡ୍ୟାମେଜ ହଉଛି ବଡି ନା ଆଉ ଆଗକାଳ ଲୋକମାନେ ସାର ନ ପକେଇକି ଖ ତ ରେ ଯୋଉ କରୁଥିଲେ କେତେ ସୁନ୍ଦର ଭାବେ ସେମାନଙ୍କ ଶରୀର ସବୁ ସୁସ୍ଥ ରହୁଥିଲା।
ହଁ ଦେଖିନୁ ନା ଏବେ ଦେଖିନୁ ବାହାରେ ଯୋଉ। ମାନେ ଛାତ ଉପରେ ଛୋଟ ଛୋଟ ଗଛ ଲଗଉଛନ୍ତି ଗଛ ଲଗେଇ ସେଥିରେ ଫଳ ଫଳୁଛି। ମାନେ
ହଁ-ହଁ।
ଗାଁ ମାନଙ୍କରେ ସେଇ ଫଳ ଫଳିିବା ପାଇଁ ଲାଗି ଯାଉ କି ଥରେ ଦି ତିିନ ମାସରେ। ଲାଗିଯାଉଛି ଗଛ ଟା ପୁଣି ତ ମଞ୍ଜିରୁ ଉଠେଇଲେ ଯେ ଫୁଲ ଦେଲେ ତ ଫଳ ଧରିବ।
ଅ ଏମାନଙ୍କର ବର୍ଷକ ଭିତରେ ଏମାନଙ୍କର ମାସେକେ ଭିତରେ ଫଳି ଯାଉଛି ସବୁ।
ଫଳି ଯାଉଛି ଦେଖିଥିବ ଗୋଟେ ଆମ୍ବ ଗଛ ନା ଛୋଟ ଛୋଟ ଆମ୍ବ ଗଛ। ମାନେ କେତେ ସେ ଦି ଫୁଟ ଭଳିଆ ଆମ୍ବ ଗଛ ହେଇଥିବ। ସେଥିରେ କିନ୍ତୁ ଆମ୍ବ ଫଳିକି ଆମ୍ବ ପାଚୁଥିବ ଏ ଏଟା କେମିତି ହବ।
ହଁ ସେଇ ସବୁ ଖାଇକି ଆମ ମାନଙ୍କୁ ରୋଗ ହଉଛି। ଜଲଦି ଜଲଦି ଫଳିଲେ ସବୁ ନର୍ସରୀ ଜିନିଷ କଣ ହବ? ଦେହ ପାଇଁ କ୍ଷତିକାରକ ସବୁ।
ଯାହାବି ହେଲେ ଏସବୁ ଯୋଉଟା ମାନେ ଇଏ ହଉଛି। ଏଟା ତା ବେଲେ ପ୍ରକୃତି ବିରୋଧରେ ନା।
ହଁ ପ୍ରକୃତି ବିରୋଧରେ କିନ୍ତୁ ହଁ।
ଆମର ମାନେ ପ୍ରାକୃତିକ ଥରେ କଣ ଗୋଟେ ଗଛଟେ ଉଠୁଛି ସେଟା ଥର ବଢୁଛି ଧୀରେ ଧୀରେ। ମାନେ ତା ତାର ପତ୍ର ମାନେ ପତ୍ର ବାହାରୁଛି ଫୁଲ ଫୁଟୁଛି ଫଳ ହଉଛି ସିଏ କଣ ସେଇ ଖତ କି ସେଇ ପନିପରିବା ଚୋପା ପଚି ସଢ଼ିକି କି ଯୋଉ ଖତ ହେଇ ହଉଛି। ସେଇଥିରୁ ସେଇଟା ମାନେ ହଉଛି ଇଏ ପାଣି ଦିଆ ହଉଛି। ଦିଆ ହଉଛି ବାହାରେ ତ ସେ ଯୋଉ ସବୁ ଏବେ ଯୋଉ ଭେରାଇଟି ଯୋଉ ସାର। ଇ ଯୋଉ ଗୋଟେ ଗୋଟେ ଲିକୁଇଡି ଭଳିଆ ବି ଅଛି ସେଟା ପକଉଛନ୍ତି।
ହଁ ସେଇ ଲିକୁଇଡ ତ ଇଞ୍ଜେକ୍ସନ ମାଧ୍ୟମରେ ଗୋଟା ଗୋଟେ ପରିବାରେ ଦେଇ ଦଉଛନ୍ତି। ସେ ତା ଦିନକୁ ଫୁଲରୁ ପୁରା ବଡ ଫଳ ହେଇକି ଦି ଦିନ ଭିତରେ ବ ହେଇଯାଉଛି ଠିକ ପରିପକୋ ହେଇଯାଉଛି ତାକୁ ଆଣି ବିକ୍ରି କରିଦଉଛନ୍ତି।
ହଁ। ସେଇଥିପାଇଁ ଗୋଟେ ବାହାର ଜିନିଷ ଖାଇବାକୁ ବି ଡର ଲାଗୁଛି। ମଝିରେ ଯୋଉ ନୁହଁ ମଝିରେ ବାହାରି ନଥିଲା ନା ସେ ଯୋଉ ହଁ ପ୍ଲାଷ୍ଟିକ ଅଣ୍ଡା ବି ବାହାରୁଥିଲା।
ହଁ ପ୍ଲାଷ୍ଟିକ୍ ଅଣ୍ଡା।
ସବୁ ଡରିଲେ ମାନେ ଅଣ୍ଡା ଖାଇବା ପାଇଁ। ଏଇ ଯୋଉ ପ୍ଲାଷ୍ଟିକ ଭଳିଆ ବାହାର କଲେ। କୋଉଟା ମାନେ ରିଏଲ ଅଣ୍ଡା କୋଉଟା ପ୍ଲାଷ୍ଟିକ ଅଣ୍ଡା। ସାଧାରଣ ଲୋକ ଏବେ ସିନା ହଁ ଆମେ ଦେଖିବା। ଭାବ କି କୋଉ ଛୋଟ ପିଲା ହେଇଥିବ କି ଟିକେ କୋଉ ମାନେ ବୟସ୍କ ଲୋକ ଯଦି ସେମାନେ ନ ଜାଣି ପାରିବେ ଖାଇଦେବେ ତାଙ୍କ ଦେହ ଖରାପ ହବ କି ନାହିଁ।
ନିହାତି ସେଇତ ସବୁ ଖାଇକି ଆରେ ଏବେ ଜାଣିଛୁ ନା ଅ ଅଙ୍ଗନବାଡିରେ ସବୁ କୁକୁଡା ଛୁଆ ଦିଆ ହଉଛି ଘରେ ପାଳିବା ପାଇଁ।
ଓହୋ ନାଇ ମୁଁ ଜାଣିନି ଆମ ଆଇ ଅଙ୍ଗନବାଡି ଇଏରେ ତୁ ସ୍କୁଲ ଯାଉଛୁ ହ ସେ ସେ ସବୁ ଜାଣିଛୁ ଆଉ ମୁଁ ଏଇ ତାଙ୍କ ସ୍କୁଲ୍ ତାଲେ ଗଲା ଦିନଟାରୁ ମୁଁ ଆଉ ଏତେ ଜଣାଶୁଣା ନାହିଁ ଆଉ।
ସରକାର ସେଇୟା କରିଛି ଆଗେ ସବୁ ଅଣ୍ଡା ଦେଇ ଦଉଥିଲା ଘରେ ଖାଇବା ପାଇଁ ଏବେ ସବୁ ଛୁଆ ଛୋଟ ଚିଆଁ ସବୁ ଦେଇଛି ଘର ଲୋକ ତାକୁ ପାଳିବେ। ଦାନା ବି ସେ ଦଉଛି ଅ ଏଠି ସ୍କୁଲରେ ଦଉଛନ୍ତି। ଆଉ ତାକୁ କାଳେ ବଡ ହେଲେ ସେ ଅଣ୍ଡା ଦେବେ ଖାଇବେ ଆଉ ଭଲ ସୁବିଧା ଟିକେ କରିଛି ଆଉ।
ହଁ, ହଁ ଯେ ହେଲେ ସିଏ ଛୋଟ ଛୋଟ ଛୁଆଙ୍କୁ ଦେଲେ। ତା ଭିତରୁ କିଏ ବଞ୍ଚିବ କିଏ ମରିବ ତାକୁ ପୁଣି ଗୋଟେ ପାଳ ସିଏ କୋଉ ଦିନ ଅଣ୍ଡା ଦବ ଇଏ ଖାଇବେ ସେଇଟା ବି ଗୋଟେ ବହୁତ ସମୟ ନୁହଁ ନା।
ବହୁତ ସମୟ ଦି ବର୍ଷ ଖଣ୍ଡେ ତାକୁ ଅପେକ୍ଷା କରିବାକୁ ପଡିବ।
ହଁ, ସିଏ ପୁଣି ଛୋଟ ଛୁଆ ଟା ସେତି ପୁଣି ବଡ ହେଲେ ତ ପୁଣି ଅଣ୍ଡା ଦବ। ଆଉ ପୁଣି କଣ ଆମ ଘର ମାନଙ୍କରେ ହଁ ସହରରେ ସେଇ ଯୋଉ ବିଲେଇ ଫିଲେଇ ଏତେ ନାହାନ୍ତି କି କଟାସ ହେରିକା ନାହାନ୍ତି ଆମ ଯୋଉ ଗାଁ ଏରିଆରେ କୋଉଠି ବୁଲୁଥିବେ। ସେ କୁକୁର ମାଡି ବସିଲାଣି କି ବିଲେଇ ମାଡି ବସିଲାଣି।
ଆମର ତ ଜଙ୍ଗଲ ଚାରିଆଡେ ଆଉ। ଛକି ଆମର ବି ରଖିଥିଲୁ। ସେ ସେଙ୍ଗ ଛକି ଥିବେ କୁକୁଡା ବୁଲଥିବେ। କେତେ ଥର କୁକୁର ବି ମାଡି ବସିି ଖାଇ ଦେଇଛି ତାକୁ।
ହଁ ବା ଏଇ ଆଉ ପଶୁ ପକ୍ଷୀ ରଖିଲେ ମାନେ ଏଇ ଅସୁବିଧା ଇଏ। ଆଉ ତମ ମ ତ ପାରା ଥିଲା ନା କଣ।
ହଁ ଆମର ପାରା ଥିଲା। ତାକୁ ଏଇ ଚୋରି କରି ଜଣେ ନେଇଗଲେ। ଆଉ ଭାରି ମନ ଦୁଃଖ ଆଉ।
ହଁ ମୁଁ ଯାଇଥିଲି ଯେଥିଲି ତମର କେତେ ଗୁଡା ପନ୍ଦର କୋଡିଏ ଟା ଭଳିଆ ମାନେ ଯୋଉ ଇଏ ପାରା। ଧଳା ପାରା ଗୁଡାକ ସବୁ ଥିଲା। ଆଉ ମୁଁ ଭାବିଥିଲି ମୁଁ କଲି ସେଥିରୁ ମାନେ ଆମର ଟିକେ ଘର ଟା ଟିକେ ହେଇଗଲେ। ସେଇ ସେଠୁ ଗୋଟିଏ ଗୋଟିଏ ଆଣିକି ରଖିବି। ଆଉ ତାପରେ ଏଇ ତ କହୁଛ ଏଇ ଚୋରି ହେଇଯାଇଛି। ଆଉ କଣ କରିବି?
ହଁ ସେ ଧଳା ପାରା ଦେଖିକି ନେଇଯାଇଛନ୍ତି। ରାତିରେ ଆଉ ଭାରି ମନ ଦଃଖ। ଦେଖିବା ପୁଣି ରଖିଲେ ଆଣିବୁ ଭାବିଛୁ ଦିଟା ଗୋଟେ ଜାଗାରୁ। ଆଣିଲେ ଅଧିକ ହେଲେ ନବୁ ଆଉ।
ସେଇଟା କଣ ମାନେ କିଏ ଯୋଉ ମାନେ କୋଉଠୁ କିଣିକି ଆଣିଥିଲୁ। ନା ମାନେ ସେମିତି ମାନେ କେମତି ଆଣିଥିଲ? ନା କାହା ଠାରୁ ଆଣିଥିଲ। ନା ଆସିକି ମାନେ ଆସିଥିଲା ଉଡିକି ସେମିତି।
ହଁ ଏଇ ବର୍ଷା ହଉଥିଲା ସେ ଥରେ ତାରରେ ଗୋଟେ ଧଳା ପାରା ତାର ଖଣ୍ଡିଆ ହେଇଛି ସେ ବସିଥିଲା। ଆଉ ବାପା ତାକୁ ଆଣିକି ତାକୁ ହଳଦୀ ହେଇକା ମାରିକି ରଖିଥିଲୁ। ଆଉ ତାପରେ ଆଉ ଗୋଟେ ପୁରୁଷ ପାରା ଆଣିକି ରଖିଲୁ। ଆଉ ତା ପରେ ତାର ବଂଶ ବୃଦ୍ଧି ହେଇ ଧୀରେ ଧୀରେ ବହୁତ ପାରା ହେଇଥିଲେ ଆଉ।
ଓହୋ ଭଲ। ଏ ପାରା ରଖିଲେ ବି ଭଲ। ପାରା ଘରେ ରହିଲେ ବି ଘର ମାନେ ଶୁଭ। ଏଇଟା କୁହନ୍ତି। ସେଥିପାଇଁ ଯବେ ନା ମାନେ ବାହାର ମାନଙ୍କ ଯୋଉ ପାରା ପାଇଁ ପାରା ପେଟି କରନ୍ତି। ପାରା ମାନେ ଯେମତି ରହିିବେ ସୁୁରକ୍ଷିତରେ। ପାରାଟା ବି ଭଲ ଶୁଭ ଯେ। କିନ୍ତୁ କଣ ଟିକେ ଜଗି ମାନେ ଏଇ ପକ୍ଷୀ ପକ୍ଷୀ ରଖୀଥିଲେ ଟିକେ ଜଗିକି। ମାନେ ନହେଲେ କିଏ ହେଇ କୁକୁର ଫୁକୁର ମାଡି ବସିବେ କେତେବେଳେ।
କୁକୁର ମାଡି ବସିବେ। ଉଡି ପଳଉଛନ୍ତି ଦୂର ଦୂରାନ୍ତରେ କିଏ ବି ଅଧିକ ପାରା ପକେଇକି। ଡାକି ନେଇ ଯାଉଛନ୍ତି। ଅନ୍ୟକୁ ଟିକେ ପଡିବ ଆଉ।
ହଁ। ହ ଆଉ କଣ ସବୁ ରଖିଥିଲ ନା ସେଇ ଖାଲି ଇଏ।
ହଁ ପାରା ଆଉ କୁକୁଡା। ଆଉ ଗୋଟେ ଚଢେଇ ରଖିଥିଲୁ। ବାର ମାସୀ ଚଢେଇ।
ଓହୋ ଭଲ ଆଉ।
ଉଁ ହୁଁ ଆଉ। ନା ଆମର ଆମର ଟିକେ ମତେ ସେ ଆମ ଟିକେ କଣ ନା ଗୋଟେ ବିଲେଇ ପଳିଆସି ଥିଲେ ଯେ ସେ ବିଲେଇ ସେ ମାନେ ତାର ଦିଟା ଛୁଆ। ଛୋଟ ଛୋଟ ଛୁଆ ସିଏବେ ସେ ଟିକେ ଚଁ ଚାଁଁ ମାନେ ଇଏ ହୁଅନ୍ତିନି ନାଁ। ମତେ ଟିକେ ବିଲେଇ ଭଲ ଲାଗନ୍ତିନି। ସିଏ ଆସିକି ଅଛନ୍ତି ଯେ ଛାଡିକି ଯାଉନାହାନ୍ତି। ଅବଶ୍ୟ ମାନେ କିଛି କୋଉଠି ମାନେ ମୁହଁ ମାନିନାହାନ୍ତି ଖାଇବା ଅଇଁଠା କରୁନାହାନ୍ତି। କିଛି ମାନେ ଅସ୍ନା ଉସ୍ନା କରୁନାହାନ୍ତି। କିନ୍ତୁ ମାନେ ଅଛନ୍ତି। ଏପଟ ସେପଟ ହେଲେ ପରେ କେତେ କେତେବେଳେ ପଶିଯିବେ ଘରେ। କି ସେ ମୂଷା ଫୂଷା ଖାଇ ସେଇ ପକେଇବେ ଗୋଟେ ଅସନା ଲାଗିବ ନା। ଆମ ଘରରେ ଗୋଟେ ଘରେ ବିଲେଇ ଇଏ ଅଛି ନହେଲେ ଆଉ ସେ ସବୁ କିଛି ଇଏ ନାହିଁ।
ଓହୋ ଆଚ୍ଛା ଆଉ ପାରା ନବ ଆଉ ଆମର ଦିଟା ହୁଅନ୍ତୁ ତମେ ନେଇକି। ପାଳିବ ଆଉ।
ଆଚ୍ଛା ହଉ ହଉ ମୋର ଗୋଟେ କଲ ଆସୁଚି ଆଁ ମୁଁ ବ ପଛରେ ଫୋନ କରିବି।
ହଉ ହଉ।